ହାଲୋ।
ହାଲୋ।
ହଁ କଁ କରୁଚୁ?
ଆରେ ଏଇଟି ବଇଚି।
ଆଜି ଗାଧେଇବୁ ନେଇଁ କି?
ହଁ ଗାଧେଇମି ଆଉ ଆଉ ଟିକେ ଗନେ ଆଉ।
ଆଉ
ଆଉ ତମେ ଗାଧେଇଲଣି।
ନା ମୁଁ କଁ ଏଇନା ଗାଧେଇ ପାରିମି।
ଆଉ ଚାହା ପିଇଲୁଣି।
ହଁ।
ଆଉ ଆଉ ପୁଅ ଝିଅ
ଏଇରା ଖେଳୁଚନ୍ତି।
ଆମ ପୁଅଟା ଇସ୍କୁଲ ଗଲାଣି ଏଁ
ତମ ବାରିଲେ କଁ ନଗେଇଚ
ଆମର ନଙ୍କା ବାଇଗଣ କଲରା
ଉଁ। ଆଉ ତମ୍ ତମ ବାଲିରେ ଆମ୍ବ ଗଛ ଅଛି ନା।
ଆମ ବାରିରେ ଆମ୍ବ ଗଛ ନାହିଁ ପଣସ ଗଛ ଅଛି।
ନରିଆ ଗଛ
ନଡ଼ିଆ ଗଛ ଦିଟା ଅଛି।
ଉଁ। ଆଉ ତମ ଆଡେ ନଈ ଅଛି ନା।
ଆମ ଆଡେ ନଈ ଅଛି ଏଇନା ଅଳପ ପାଣି।
ଆଉ, ତମଆରେ ଖାଲି ମିଦୁ ହୋଇଥିଲା ନା?
ମେଘ କାଲି ହେଇଥିଲା, ଆଜି ନାଇଁ।
ଜରବୁ ହଉ କିି ନା
ହଁ, ମେଘ ହଉଛି, ଏଣେ ତ ଗରମ ହଉଚି। ଗୁଳି ଗୁଳି ହଉଛି।
ହଁ ତମଆରେ ନଈଲେ ଦଣ୍ଡା ପଡଛିି ନା?
ଆମର ଏଠି ଡଙ୍ଗା ପଡେନି।
ପୁଅ ତଂ ଖାଇକି ଯାଇଛି?
ପୁଅ କଣ ଛତୁଆ ଖାଇକି ଯାଇଛି।
ତମେ, ଚାଁରେ ଚୁଁଆ ପଟେଇ ଖାଇଚ।
ମୁଁ ବିସ୍କୁଟୁ।
ହୁଁ, ଆଉ ତମର ପୁଅ ଝିଅ କେତେତା?
ମୋର ପୂଜା ତିଣ୍ଟା
ପୁଅ ମାନେ ବାହାହେଲେନି?
ହୁଁ, ହଁ।
ଆଉ କାଲିକଁ ଖାଇଚ?
କାଲି ଦେଶୀ ଚିକେନ୍ ହେଇଥିଲା।
ଆଉ, ଆଉ, ଆମ ଆରେ ଆମ୍ବ ଅତ ଅତି, ପନତ ଅତି, ନରିଆ ଅତ ଅତି। ଆଉ ପିଜୁଳି ଅଚ ଅଚି।
ଆମର ହେଲା ସବୁ ଅଛି, ଯେ ଆମ ହୁଁ, ଗାଁ ମୁଁଣ୍ଡରେ ଆଉ, ଘର ପାଖରେ ନାହିଁ।
ଦି ଆଣ ଗାଧେଇ
ନା, ମୁଁ ନଈକି ଯାଏନି।
ଆ ଉ।
ଆମର ପା, ମୁଁ ପା ନଈକି ଗନେ ହେଠି ଭୂତ ଡରଉଛନ୍ତି।
ହୁଁ। ଆଉ କଣ?
ଆଉ।
ଆମର ପନିପରିବା ନଦୀ ଯୋଉ ପୁତଳ, ଜହ୍ନି ଚାଷୁ ପୀ, ଭେଣ୍ଡି, ତରଲା।
ଆ ସବୁ ନଗେ ସବୁ ନଗେଇ ତ ଖାଇବ ଆଉ।
ହୁଁ।
ବିକ୍ରି କରଛ ନାଲୋ?
ହଁ। ଭିତିରି ତରୁଥୁଲୁ। ଆଉ ରଦ ତେମିତି ପାଲନ ତଲା?
ରଜ କଣ? ଦୋଳି ଖେଳିଲୁ, ପିଠା ପଣା କରିକି ଖାଇନୁ, ବ ଏ ବାଣ୍ଡବ ବୁଲିନୁ। ନୂଆ ନୁଗାପଟା ପିନ୍ଧିନୁ। ଆଉ
ଆମର ତ ଆଉ ତମର ଜା ତଣ ପର୍ବ ଅଛି?
ଆଉ ଏଣେ କଣ ଏଇନା କି
ହ
ଫେରେ ଆସୁଚି ହବ, ରାକ୍ଷୀ ପୂର୍ଣ୍ଣିମା ଏଇନାକେ ହବ, ରଥଯାତ୍ରା।
ହୁଁ। ଆଉ
ଆଉ କଣ? ଠାକୁରଙ୍କ ଉ ସ୍ନାନ ପୂର୍ଣ୍ଣିମା। ତ ଆଜି।
ହୁଁ।
ଆଉ ଟିଭିରେ ଜଗନ୍ନାଥ ଚାଲେନେ ଦେଖୁଥିନି ମୋ ଆଖିରୁ ତ ନୁହଁ ବୋହୁଛି ତାଙ୍କ ଦର୍ଶନ କରିକି।
ଆଉ
ହଁ ଆଉ ଆଉତ ଗାଁ ସମତେ ଖାଇ ଖାଇସାଇଲେଣି?
ରୋଷେଇ କରିନାହାନ୍ତି। ଏଇନା ସକାଳୁ କରୁଛନ୍ତି ବ୍ରେକ୍ଫାଷ୍ଟ।
ତମେ କୋଉ ପାର୍କ ଯାଇଥିଲ।
ମୁଁ ରଜରେ
ହଁ।
ଏଇ ଟମକା ପାର୍କ ଯାଇଥିନି।
ହୁଁ।
ଆଉ ତମେ କୋଉଠିକି ଯାଇଥିଲ?
ଆଉ ତମ ତମ ଗାଁ ରେ କୋଉ ମନ୍ଦିର ଭଲ ଅଛି?
ଆମ ଗାଁରେ ଏଠି ଜଗନ୍ନାଥ ମନ୍ଦିର। ଶିବ ମନ୍ଦିର।
ଓହୋ ଆଉ ପୁରି ଜାଈ ଥିଲନା?
ପୁରୀ ଯାଇଥିନି ଫେରେ ଯିବାକୁ ଠାକୁର ତ କାଇ ଡୋରି ନଗେଇଲେନିଁ ଆଉ ଡୋରି ଟିକେ ନଗେଇଥିଲେ ଯାଇଥାନ୍ତି।
ସମୁଦ୍ରରେ ଗାଧେଇ ଥିଲା ନା?
ହୁଁ। ସେଟା ଆଗ ଆଉ ତମର ଏ ବର୍ଷ ଯିବନି କି?
ହଁ ଆମର ଜିମୁ। ସମୁଦ୍ର ରେ ଗାଧେଇ ମୁୁ ମା ମାଇସି ପାହାଚ ଦେଖିମୁଁ।
ସମୁଦ୍ରରେ ଗାଧୋଇ ବାଇଶି ପାହାଚରେ ଗଡ଼ିକି ଆଇଛି।
ହୁଁ।
ଫେରେ ଯିମି ଆଉ ମୋର ଏଇଟା ତିନି ଚାରି ଥର ହବ।
ତୋଉ ଯୋଉ ମନ୍ଦିର ଯାଇଛ ନା ଯାଇନା? ର ରଦରେ।
ରଜରେ ତ ମୁଁ ଜଗନ୍ନାଥ ମନ୍ଦିର ଯାଇଛି। ହୁଁ ତାଙ୍କ ବେଢ଼ା ବୁଲିଛି ରଜ ତିନି ଦିନି ଅରୁଆ ଖାଇକି ରହିଛି। ଆଉ
ତମ ଗାଁ ରେ ଅତମି ପାଳନ୍ତିନି ନା ପାଳନ୍ତିନି ଦୀପାବଳି ଅତମି।
ହଁ ଆମେ ଓଡିଆ ଆଉ ଆମର ସେଇ ପର୍ବ ଆଉ ପାଳିବେନି।
ହୁଁ ଆଉ ବିଲରେ ସବୁ ଫଚର ନଦେଇଛ।
ହଁ ସବୁ ଲଗା ହେଇଛି ସବୁ ଗଛ ଉଠିଲାଣି ଆଉ।
ଏଆ କା ଘର ଖାଇବା ମାନିଆ କରନ୍ତି ଏଇ କାଁ ଭା ଏମତୀ ଅଧିକା ହେଲା। ବିକିବେ ନହେଲେ ନାହିଁ।
ହୁଁ। ଆଉ ନରିଆ ଫରିଆ ବିଛ କି ପାର ନା ପାରନା।
କ ଆସିକି ଆମ ନରିଆ ଗଛକୁ ଚଢିଥିଲା। ନଡିଆ ପାରିଲା ଡାବ ପାରିକି ନେଲା।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
ଏରା ଆଗରୁ ଖାଉଥିଲେ ଆଉ କେହି ଖାଉନାହାନ୍ତି।
ରଜ ରଜରେ ପୂତି ଥିଲନା ପୁତି ଥିଲ ନାଇ।
ହୁଁ ରଜରେ।
ହଁ। ତୀ ପରା, ପୁତି, ବୋଇଚରୀ, ନିଜୁ ଚିଆରି। ସବାଜିି।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
ସେଇଲ ନଲ।
ଖେଳଣା।
ସେର ନା।
ଓହୋ ହ ହଁ।
ଆଉ ତ ତମର ଯୋଉ ତୋଉ ଚଲର ନୁଦା ଭଲ ନା ଯେ।
ମତେ ମତେ ହଉଚି ହଳଦିଆ କଲର ୟେଲୋ କଲର। ଅନଲାଇନ୍।
ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ସବୁଠୁ ଭଲ ନାଗେ। ହଁ ସାଧା ପନିର, ଛତୁ। ହୁଁ। । ଆଉ ଗାଧେଇବୁ ନାଇକି ଆଜି।
ଆଜ୍ଞା।
ଗାଧେଇବୁ ନେଇକି ଆଜି।
ହଁ ଗାଧେଇ ଆଉ ଆଠଟା ସାଢେ ଆଠଟା ବେ ଗାଧେଇମି ଆଉ। ପୁଅ ପଳେଇଲା ଉକୁଲୁ ପାଠ ପରି। ସିଏ ପଳେଇଚି ଆଉ ଯାଧେଇମି ଆଉ ମୁଣ୍ଡ ଖୁଣ୍ଡେଇକି ଗାଧେଇମି ଆଉ।
ମୁଁ ଗାଧେଇବି ଯାଇକି ଏଗାରଟା ସାଢେ ଏଗାରଟା।
ବୋଉମାନେ ଗାଧେଇ ସାଇଲେଣିି।
ନା।
ଆଉ କେତେବେଳେ ଗାଧେଇବେ?
ସେଇ ଆଉ ଟିକେ ଗଲେ ଗାଧେଇବି ଆଉ।
ଆଉ ତମ ନାତି ନାତୁଣି କେତେ ଜଣ?
ଦିଇଟା ତ ଆଉ। ଝିଅର ଗୋଟେ ଦି ଝିଅର ପୁଅ ଝିଅ ପାଠ ପଢ଼ୁଛନ୍ତି ପୁଅର ପୁଅ ଜଣେ ପାଠ ଅଛି।
ଆଉ ନାତି ପାଠ ପଡୁଛନ୍ତି ଝିଅର ଝିଅର କଣ ପୁଅ ଝିଅ?
ପୁଅ ଝିଅ ଦିଟା।
ସେ ପାଠ ପଢୁଛନ୍ତି।
ହୁଁ।
ଉୁଁ ହୁଁ। ବଡ଼ ନାତି ପାଠ ପଢୁଛି ଛାନ ନାତି ପାତ ପରଛି।
ଉଁ ହୁଁ ନା ସାନ ନାତି ପା ଜମା ହେଇଚି ସାଢେ ଉ ସାଢେ ଦଶ ମାସେ। ଉଁ।
ଆଉ କଣ?
ଉଁ ଆଉ କଣ କହିବୁ? ଆଉ ଆଜି କଣ ରୋଷେଇ କରିବୁ ଲୋ?
ଗାଦେଇନି ରୁଟି କରିମି ଭେଣ୍ଡି ଆଳୁ ଆଉ ଉଁ ପଢ଼ାପଢ଼ି। ଆଜି ସୋମବାର ତ ଆଜି ଆଇଁଷ ବାର ନାହିଁ ଆଉ। ଆଜି ସୋମବାର ଆଇଁଷ ବାର ନାହିଁ କାଲି ଚିକେନ ଚଟନୀ ଆଉ
ଶାଗ କ ଶାଗ କରିବୁନେଇ କି ଆଜି ଶାଗ କରିବୁନି।
ହୁଁ ଖାଦ କରିମି ଯେ। ତାହେଲେ ଏଇ ଆଇଁଷ ଚଟିନୀ ଚିକେନ ମାଛ ନଉରା ପଡା ଚଟିନୀ ଆଉ। ହଉ ରହୁଛି।